ଆଜ୍ଞା ଭାଇ କୁହନ୍ତୁ।
ଶୁଭାଗଲା ତ ଏଇଥରକ?
ହଁ ହଁ ଶୁଣାଯାଉଛି ଆପଣଙ୍କ କଥା ଏବେ କୁହନ୍ତୁ।
ହଉ ଆପଣ ଆଡେ ବର୍ଷା କେମିତିଆ କଣ?
ବର୍ଷା ସକାଳୁ ଲାଗିକି ରହିଛି ଛାଡୁନି।
ଆମ ୟାଡେ ବି ସେଇ ବର୍ଷା ପଡା ଲାଗି କି ରହିଛି ଆଉ ଛାଡ଼ୁନାହିଁ ସକାଳୁ ଝିପି ଝିପି ଆରମ୍ଭ କରି ଚାଲିଛି ବଛା ଏ ଯାଇ ଛାଡୁନି ଆଉ।
କଣ ଖାଇଥିଲେ?
ମୁଁ ସକାଳୁ ଖାଇଥିନି ରୁଟି। ଆଉ ତରକାରୀ।
ସଖାଳୁ ରୁଟି ଖାଇଥିଲେ।
ହଁ।
ମୁଁ ତ ପଖାଳ ଖାଇଥିଲି।
ସକାଳୁ ପଖାଳ ଖାଉଚନ୍ତି।
ସକାଳ ଡ୍ୟୁଟି ଥିଲା ତ ଆଠଟା ବେଳେ ଖାଇବା ପାଇଁ ପଡ଼ିବ ଆଉ।
ଓ ଆ ସକାଳୁ ମୁଁ ରୁଟି। ଖାଏ ତରୀ ପକାରୀ କ୍ଷୀର ଏ ସବୁ ଖାଏ। ତାପରେ ଗାଧୁଆରେ ହେଇଥିଲା ଭାତ ଡାଲି। ଆଉ ମାଛ। ଆଉ କାଙ୍କର ତକାରି ଗୋଟେ ହେଇଥିଲା ଦିଆ ହେଇଥିଲା। ତାପରେ ଏଇ ସଧ୍ୟାବେଳେ କିଛି ଜଳଖିଆ। ଖିଆ ହେଇଛି ଆଉ।
ବର୍ଷା ହଉଛି ନା ସନ୍ଧ୍ୟା ବେଳେ ଟିକେ ଜଳଖିଆ ଖାଇଦେଲେ ଭଲ ଲାଗିବ ନାଇଁ କି?
ହଁ ସନ୍ଧ୍ୟାବେଳ ଟିକେ ଜଳିକି ଖାଇଲେ ଭଲ ନ ଏଠ ଆଉ।
ଆଛା ଏବେ କଣ କରୁଛନ୍ତି ଆପଣ।
ଏବେ ଅଛି ଜବ କରୁଛି।
ସବୁ ବୁଲାବୁଲି କରୁଛନ୍ତି ନା ଖାଲି କାମ କରୁଛନ୍ତି।
ନା ବୁଲାବୁଲି ହଉଛି ନା ବୁଲାବୁଲି କରୁଛି। ଆଉ ରଜରେ କୁଆଡେ ସବୁ ଯାଇଥିଲେ ବୁଲାବୁଲି ପାଇଁ।
ରଜରେ ବାହାରକୁ କୁଆଡେ ବୁଲିବାକୁ ଯାଇନି। ଗାଁ ରେ ଦୋଳି ଲାଗିଥିଲା ଖେଳୁଥିଲି।
ହଁ
ଆପଣ କୁଆଡେ ଯାଇଥିଲେ।
ହଁ ଆମେ ଯାଇଥିଲି ଟିକେ ବିରଜା ମନ୍ଦିର ଆଡେ ଯାଇଥିଲୁ ଆଉ କୁସୁମା। ତଡ଼ ସଆାରେ ଯାଇଛନ୍ ବୁଲାବୁଲି।
ଆପଣଙ୍କର ଯାଜପୁର ଜିଲ୍ଲା କି।
ହଁ ଯାଜପୁର ଜିଲ୍ଲା।
ଆଛା ବିରଜା ମନ୍ଦିର ତ ପ୍ରସିଦ୍ଧା ସେଥି।
ହଁ। ଆପଣଙ୍କର କୋଉ ଜିଲ୍ଲା।
ଯାଜପୁର
ଯାଜପୁର ଓ ହୋ।
କେଉଁ ଜାଗା ଭଲ ଲାଗେ ବୁଲିବା ପାଇଁ ସବୁଠୁ ବେଶୀ ପ୍ରିୟ କେଉଁ ଜାଗା?
ବେଶୀ ତା ହଉଛି। ଠାକୁରଙ୍କ ସ୍ଥାନ ପୁରୀ ଜଗନ୍ନାଥ ମଙ୍କର ମନ୍ଦିର। ଆଉ ସମୁଦ୍ର ଭେଡଭୂମି ଆଉ ପାର୍କ ଫାର୍କ ହଲୋ ବୁଲିବାକୁ ଭଲ ଲାଗିଥାଏ ଆଉ।
ଆଛା ପୁରୀ ଜଗନ୍ନାଥ ମନ୍ଦିର ତମକୁ ଭଲ ଲାଗେ?
ହୁଁ ପୁରୀ ଦ୍ଵାର ମନ୍ଦିର ଭଲ ନାହିଁ।
ମୁଁ ତ ପ୍ରତି ମାସରେ ଯାଏ।
ହୁଁ ଯାହା ହଉ ଆପଣ ଯାଇ ପାରୁଛନ୍ତି ଏତେଥର।
ବାହାରେ ରହିକି ଜବ୍ କରୁଛି ନା ସେଥିପାଇଁ ପ୍ର ପ୍ରତି ମାସରେ ଯାଏ ପୁରୀ ବୁଲିବା ପାଇଁ। ନା ପୁରୀ ଜଗନ୍ନାଥ ମନ୍ଦିର ଆମର ସବୁଠୁ ପ୍ରିୟ ଜାଗା।
ଯା ହଉ ଆପଣ ବାହାରୁ ରହିକି ବି ଯାଇପାରୁଛନ୍ତି ଜଗନ୍ନାଥ ମନ୍ଦିରକୁ।
ଆଜ୍ଞା। ପୁରୀ ସମୁଦ୍ର ବେଳାଭୂମିରେ ଯେତେବେଳେ ବୁଲନ୍ତି ସେଠି କେବେ ରସଗୋଲା ଖାଇଛନ୍ତି?
ହୁଁ ରସଗୋଲା ଖାଇଛି।
କେମିତି ଲାଗେ?
ବହୁତ୍ ବଢିଆ ହେଲେ। ଆଉ କୋଉଠି ଜବ୍ କରିଛନ୍ତି?
ଭୁବନେଶ୍ୱର।
ଓ।
ସେଥିପାଇଁ ତ ପୁରୀ ପୁରୀ ପାଖ ଜାଗା ନା ସେଥିପାଇଁ ପ୍ରତି ମାସରେ ପୁରୀ ଯାଏ ବୁଲିବା ପାଇଁ।
ଅହ ହ।
ଏବେ ରଥଯାତ୍ରା ବି ଆସୁଛି ଭାବୁଛି ଯିବି ବୋଲି? ଯଦି ସମୟ ମିଳିବ ତ ଯାଇକି ବୁଲିକି ଆସିବି?
ଦେଖିବା କଣ ହଉଛି କଣ କହିଲେ?
ଆପଣ କେବେ ରଥଯାତ୍ରାରେ ପୁରୀ ଯାଇଛନ୍ତି?
ନା ମୁଁ ରଥଯାତ୍ରା ତ ପୁରୀ ଯାଇନାହିଁ ଫାଙ୍କା ଟାଇମରେ ଯାଏ ଟେ ରଥଯାତ୍ରାର କାରଣଟି ହବ ଭିଡ଼ ରହିଥାଏ ଟିକେ ଦଶନ କମ୍ ଜଗାଙ୍କର ହେଇନଥାଏ।
ହାଁ।
ସେ ସେଇପାଇଁ ଫାଙ୍କାହେଲେ ଟିକେ ଯାଏ ବୁଲାବୁଲି କରିକି ଆସେ।
ସାଙ୍ଗ ମାନଙ୍କ ସହିତ ଯାଆନ୍ତି ନା
ହୁଁ ସା ନା ନା ମୁଁ ବାହା ହେଇନାହିଁ ଏ ଯାଏଁ ମୋ ସାଙ୍ଗ ମାନଙ୍କର ସହିତ ଯାଇଥାଏ।
ସାଙ୍ଗ ମାନଙ୍କ ସହିତ ଯାଇକି ସୋ ପୁରୀରେ ସମୁଦ୍ରରେ ଗାଧେଇବାର ମଜା ପୁରା ଅଲଗା।
ହଁ ସାଙ୍ଗମାନଙ୍କର ଏ ଗାଧେଇବା ମଜା ପୁରା ଅଲଗା।
ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ଖାଇବାକୁ ଭଲ ଲାଗେ ଆଁ ନନ୍ ଭେଜ୍ ନା ଭେଜ୍?
ଯାହାବି ଆମିଷ କଣ ଭଲ ଲାଗେ କୁହନ୍ତୁ ଯଦି ସା ଆପଣଙ୍କୁ କିଛି ଅଲଗା ଜିନିଷ ଭଲ ଲାଗେ ତାହେଲେ କୁହନ୍ତୁ ସବୁଠୁ ପ୍ରିୟ ଖାଇବା ଆପଣଙ୍କର କୋଉଟା?
ସବୁତୁ ପ୍ରିୟ ଖାଦ୍ୟ ହଉଚି ପଖାଳ ଭାତ ଆଉ ଶାଗ ଭ
ଶାଗ ଭଜା।
ହଁ।
ପଖାଳ ଭାତ ସହିତ ଚିକେନ୍ କଷା କେବେ ଖାଅ ଜାଣିବ ତାର ମଜା?
ହଁ ସେତାଟା ନିଆରା ଚିକେନ ବି ଭଲ ସେଇଟା ହେ କିନ୍ତୁ ପଖାଳ ଭାତ ସହିତ ଯେ ଶାଗ ଭଜା ଖାଇଲେ ଇଏ ଲାଗେନା। ଭେଜ ତରଫରୁ ନନଭେଜରେ ଚିକେନ ନ ମଟନ ଟିକେ ହେଲେ ବହୁତ ଭଲ ଲାଗିଥାଏ।
ହଜ୍ଞା ଆଉ ଆପଣଙ୍କୁ କଣ କରିବାକୁ ଭଲ ଲାଗେ? ମାନେ ଯେତେବେଳେ ଫାଙ୍କା ଥାନ୍ତି ସେତେବେଳେ କଣ କରିବାକୁ ଭଲ ଲାଗେ?
ଫାଙ୍କା ଥାଏ ଟିକେ ବୁଲାବୁଲି ନ ନଈ ନଈଆଡେ ଟିକେ ବୁଲାବୁଲି କରିବାକୁ ଭଲ ଲାଗେ। ପାର୍କ ଫାର୍କେ ଆଉ ସାଙ୍ଗମାନାନଙ୍କ ସହିତ ଟିକେ କଥା ହବାକୁ ଭଲ ଲାଗେ। ଏମିତି ଆଉ।
ସାଙ୍ଗମାନଙ୍କ ସହିତ ବୁଲାବୁଲି କରନ୍ତି?
ହୁଁ ସାଙ୍ଗମାନଙ୍କ ସହିତ ବୁଲାବୁଲି
ଆଚ୍ଛା ଯାଜପୁରରେ କୋଉ ଜାଗା ଆପଣଙ୍କୁ ଭଲ ଲାଗେ ବେଶୀ?
ଯାଜପୁର୍ ରେ ଆମର ଯାହା କହିନେ କି ମା ବିରଜାଙ୍କ କ୍ଷେତ୍ର ଭଲ ନାଗିଥାଏ। ତାପରେ ଆମର ପାର୍କ ଭିତରେ କସୁମା ପାର୍କ ଆଉ ଏମିତି ଆଉ ଏଇ ଯାଜପୁରରେ ଆଉ।
ଯାଜପୁରରେ ଗୋଟେ ଚଣ୍ଡିଖୋଲ ଅଛି ଜାଣିଛନ୍ତି?
ଚଣ୍ଡଡିଖୋଲ ଅଛି ପର୍ଟିକୁଲାର କହିପାରିବିନି। ଚଣ୍ଡିଖୋଲ୍ ତ ଗଲା ବେଳୁକୁ ପଡିବ ଜାର୍କା ଆ।
ହଁ।
ହୁଁ।
ଚଣ୍ଡିଖୋଲ୍ ରେ ଗୋଟେ ମହାବିନାୟକ ମନ୍ଦିର ଅଛି।
କେବେ ଯାଇଛନ୍ତି ସେଠିକି?
ମହାବିନାୟକ ମନ୍ଦିର ପ୍ରାୟ ଥରେ ଖଣ୍ଡେ ଯାଇଛି ବୋଧେ ମନେ ହଉଚି। ପଟିକୁଲାର୍
କଣ ଭାଇ ଯାଜପୁରରେ ରହୁଛନ୍ତି ମହାବିନାୟକ ମନ୍ଦିରକୁ ଗୋଟେ ଥର ଯାଇଚନ୍ତି।
ସେଟା ତ ଯା ଯାଇନି ଆଉ ଥରେ ଯାଇଥିଲା ମୋର ମନେ ହଉଚି ପର୍ଟିକୁଲାର୍ କହିପାରିବନି କିନ୍ତୁ
ଠିକ୍ ଅଛି କେବେ ଯାଆନ୍ତୁ ବୁଲିକି ଆସିବେ ମହାବିନାୟକ୍ ମନ୍ଦିର। ଆପଣଙ୍କୁ ତ କହିଲେ ପାର୍କ ଭଲ ଲାଗେ। ମହାବିନାୟକ୍ ମନ୍ଦିର ପାଖରେ ଗୋଟେ ଭୂସୁଣପୁର ପାର୍କ ଅଛି, ତ ସେଇ ପାର୍କକୁ ଯାଇକି ଦିନେ ବୁଲାବୁଲି କରିକି ଆସନ୍ତୁ, ତା ସହିତ ସେ ଏବେ ଗୋଟେ ନୂଆ ମନ୍ଦିର ହେଇଛି, ଯୋଉଟା କିି ଜଗନ୍ନାଥ ମନ୍ଦିର। ଯେମିତି କିି ପୁରୀ ପୁରୀ ମନ୍ଦିର ଦେଖାଯାଉଛି ସେମିତି ଜଗନ୍ନାଥ ମନ୍ଦିର ଗୋଟେ ହେଇଛି ଚଣ୍ଡିଖୋଲରେ ମହାବିନାୟକ୍ ମନ୍ଦିର ପାଖରେ। ଯାଇକି କେବେ ଫାଙ୍କା ସମୟରେ ବୁଲିକି ଆସନ୍ତୁ।
ହୁଁ ଦେଖିବା ଫାଙ୍କା ହେଲେ ବୁଲିକି ଆସିବା। ମହାବିନାୟକ ମନ୍ଦିର ପାର୍କ ଫାର୍କ ବୁଲିକି ଆସିବା।
ଠିକ୍ ଅଛି, ସନ୍ଧ୍ୟାବେଳେ କଣ ଖାଇଥିଲେ?
ସନ୍ଧ୍ୟାରେ ମୁଁ ଟିକେ ଯାଜପୁର ରୋଡ ଯାଇଥିନି ତ ଖାଇଥିନି ଆସିଲା ଟାଇମ୍ ରେ ଟିକେ ଜଳଖିଆ ଖାଇକି ପଳେଇ ଆଇଥିନୀ। ତାପରେ ଘରେ ଆସିକି ଭାତ ରଖିଥିଲେ ମାଛ ମାଛ ଇଏ ସବୁ ଖାଇଥିନି ଆଉ।
ଯୋଉ ବାହାରେ ଯେତେବି ଖାଅ କିନ୍ତୁ ଘରକୁ ଆସିଲା ପରେ ଘରେ ଖାଇବା ପାଇଁ ପଡିବ ନାଇଁ?
ହଁ ଘରେ ଯାହା ଗଲେ ବି ଖାଇବାକୁ ପଡିବ।
ଆପଣଙ୍କୁ କାମ କରିବାକୁ ବେଶି ଭଲ ଲାଗେ ନା ଶୋଇବା ପାଇଁ ବେଶୀ ଭଲ ଲାଗେ?
କାମ କରିଆକୁ ଭଲ୍ ନଗେ। ଶୋଇବାକୁ ବି ଭଲ୍ ନାଗେ, ଶୋଇଆ ଆଭରେଯେ ଆଠରୁୁ ନଅ ଦଶ ଘଣ୍ଟା ଶୋଇଆ। ହଁ, ରେଷ୍ଟ ନେଇଥାଏ।
ମୁଁ ତ ଶୁଣିଥିଲି, ପୁଅ ପିଲାମାନେ, ଦିନ ଦଶଟାରେ ଉଠନ୍ତି।
ନା ହ ହଁ, ପୁଅ ପିଲା ମାନେ ଦିନ ଦଶ୍ ଟାରେ ଶୀତ ଦିନେ ଉଠି ଯାଆନ୍ତି, ଏ ତ
ଆଛା, ଶୀତ ଦିନେ ଦଶଟାରେ ଉଠନ୍ତି।
ଅଁ ହଁ। ଖରାଦିନେ ଶୀଘ୍ର ବେନୁସୁ ଉଠି ଯାଇଥାନ୍ତି ଆଉ।
ଆଛା, ମୁଁ କିନ୍ତୁ ଶୁଣିଥିଲି ପୁଅ ପିଲା ମାନେ ବହୁତ ଅଳସୁଆ। ସେମାନେ ଜଲ୍ଦି ଉଠନ୍ତିନି, ଦିନ ଦଶଟା ଏଗାରଟାରେ ଉଠନ୍ତି।
ନା, ନା। ସବୁ ପୁଅ ପିଲା ନଥାନ୍ତି, ଜଣେ ଜଣେ ପୁଅ ପିଲା ସେମିତି ହଡ ରଇସା ଥାନ୍‌
ଆଜିକାଲି ଆପଣ ଜଲଦି ଉଠି ଯାଉଛନ୍ତି, ନାଇଁ କି?
ହୁଁ, ଜଲଦି ଉଠି ଯାଉଛି।
ଉଠିକି ଟିକେ ମାଆଙ୍କୁ ଘର କାମରେ ସାହାଯ୍ୟ କରନ୍ତୁ। ପୁଅ ହେଲେ ବି କଣ ଅଛି, ସାହାଯ୍ୟ କରିବାରେ କିଛି ଅସୁବିଧା ନାହିଁ।
ନା। ଅସୁବିଧା ନାହିଁ ଯେ, ଭାଉଜ ଅଛନ୍ତି ଭାଉଜ ଇଏ କରିବେ।
ଆଛା। ଭଲ କଥା ଆଉ, ଭାଉଜ ତ ଅଛନ୍ତି ଘର କାମରେ ସାହାଯ୍ୟ କରିବାକୁ। ଆପଣ କରୁଥିଲେ, ଭାଉଜ ଯେତେବେଳେ ନଥିଲେ, ସେତେବେଳେ ମାଆଙ୍କୁ ଘର କାମରେ ସାହାଯ୍ୟ କରୁଥିଲେ?
ହଁ, ମୁଁ ଟିକେ ମୋ ଡ୍ରେସ ପତର ଛପା ସପି ଆଉ ଆଁ ଦୁଆର ଘର ଟିକେ ଖଡକା ଖଡକିରେ ସାହାଯ୍ୟ କରିଥାଏ।
ମୁଁ ଯା ହଉ। ଘର ଝାଡୁ କରିବା କଥା ଶୁଣିକି ମତେ ଖୁସି ଲାଗିଲା। ପୁଅ ପିଲା ହେଇକି ଘର ଝାଡୁ ବି, କରିପାରୁଚନ୍ତି ଆପଣ।